ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମୋ ବୟସ ଆସୁଛି ତ?
ଞା
ମୋ ବଏସ ଆସିଛି ତ?
ଆଜ୍ଞା ଆଜ୍ଞା।
ଆଚ୍ଛା କଣ କରିଥିଲେ?
ଏ ଖାଇକି ଶୋଇଛୁ ଆଉ।
ଆଚ୍ଛା ଆଚ୍ଛା ଆପଣ କଣ କରନ୍ତି?
ଆମେ ନାଇଁ ଗାଁରେ ଏମିତି ବୁଲୁ।
ଆଚ୍ଛା ଆଚ୍ଛା। ମୁଁ ଷ୍ଟୁଡେଣ୍ଟ ଅଛି ପଢୁଛି ଏବେ ଗ୍ରାଜୁଏସନ୍।
ଖାଇ ସାରିଲେଣି?
ଆଜ୍ଞା ଖାଇସାଲିଣି।
ଏ ଯୋଉ ଆଉ ଏବେ ବୁଲାବୁଲି କଣ ସବୁ କରିଛନ୍ତି?
ହ ଚାଇ ର ତାମିଲନାଡୁ ଯାଇଥିଲୁ ତା ବୁଲାବୁଲି କରି ଆସିକିନା ଏ ଗାରେ ଅଛୁ ଆଉ
ଆଚ୍ଛା ମାନେ ରଜରେ ନା କେବେ?
ହୁଁ ହୁଁ।
ଆଛା ମାନେ ଭଲ ମାନେ କୁଆଡେ କୁଆଡେ ସବୁ ଯାଇଥିଲ।
କୁଆଡ଼େ କୁଆଡ଼େ ଯାଇଥିଲେ?
ତାମିଲନାଡୁ ଯାଇଥିଲୁ। ଏଠି ବହୁତ ସାରା ଜାଗା ଦେଖିଲୁ ତାପରେ ଏମତି ସବୁ ଜାଗା ଦେଖିଛୁ ଆଉ।
ଆଚ୍ଛା ଆଚ୍ଛା ଆଉ ମାନେ ଆଉ କୁଆଡେ ଆଉଟ୍ ଅଫ୍ ମାନେ ଓଡିଶା ବାହାରକୁ ଆଉ କୁଆଡେ ସବୁ ଯାଇଛନ୍ତି? ହଲ ଭାଇ
ଓଡିଶା ବାହାରକୁ ଯାଇନୁ ଯିବୁ।
ଆଜ୍ଞା।
ଓଡିଶା ବାରୁ ଯାଇନୁ ଯିବୁ ଆଉ।
ଆପଣ କହିଲେ ତାମିଲନାଡୁ ଯାଇଛନ୍ତି। ସେଇଥିପାଇଁ ପ
ଓ ତାମିଲନାଡୁ ତ ଯାଇଛି। ମାନେ ଆଉ ମାନେ ଆଉ ଆଗ
ଆଚ୍ଛା ଆଚ୍ଛା। ଆଉ ପୁରୀ ଯାଇଛନ୍ତି?
ଆଜ୍ଞା ସେଟା ମୁଁ ମାମୁଁ ଘର ପା।
ଆଚ୍ଛା ପୁରୀ ତାହେଲେ ମାମୁଁ ଘର।
ଆପଣଙ୍କ ଘର।
ଅ ଭୁବନେଶ୍ୱର।
ଆଚ୍ଛା।
ଆପଣଙ୍କର।
ଆରତି।
ଆଚ୍ଛା ମୁଁ ଭୁବନେଶ୍ଵର ତ ଏମତି ନର୍ମାଲ ପୁରୀ ଯାଇଛି। ବହୁତ ମୁଁ ଏବେହିଁ ଯାଇଥିଲି। ଗୋଟେ ଉଇକ୍ ପୂର୍ବରୁ।
ହଁ। ତୁ କାଟେ। ଅକ୍ସଫର୍ଡ ସେଟା ୟାର ବଗର। ଓ ହୋ।
କଣ?
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ।
ଆପଣଙ୍କ ଭୟସ୍ ଆପଣଙ୍କ ଭଏସ୍ ଆସୁନଥିଲା ତ ମଝିରେ ସେଥିପାଇଁ।
ହଁ ଆଜ୍ଞା ଆଜ୍ଞା।
ଆଉ କଣ ଖାଇଥିଲେ ଆଜି?
ଆଜି ଖାଇଥିଲି ଭାତ ଚିକେନ୍।
ଆଚ୍ଛା। ମାନେ ଆପଣ କିଛି ପଢାପଢି କରୁଛନ୍ତି ନା ଏମିତି ନର୍ମାଲ।
ନାଇଁ ନାଇଁ ପଢାପଢି କରୁଛି।
କଣ ପଢୁଛନ୍ତି?
ଆପଣ କଣ କରୁଛନ୍ତି?
ମୁଁ ଗ୍ରାଜୁଏସନ୍ ସେକେଣ୍ଡ୍ ଇୟର।
ହୁଁ ମୁଁ ଗ୍ରେଜୁଏସନ୍ ସରି ଗଲାଣି।
ଆଚ୍ଛା ମାନେ ତାପରେ ମାନେ କଣ ପଢୁଥିଲେ ଗ୍ରାଜୁଏସନ୍?
ହଁ ଗ୍ରାଜୁଏସନ୍
କଣ? ହ୍ୟାଲୋ
ହ୍ୟାଲୋ
ମୁଁ କହିଲି ଆପଣ ଗ୍ରାଜୁଏସନ କଣ କରୁଥିଲେ
ଏ ମର ନାହିଁ
ଆଚ୍ଛା ଆଉ କଣ କୁହନ୍ତୁ
କଣ ଖଛନ୍ତି
ମୁଁ ତ ଏବେ କଲେଜରେ ଅଛି କଲେଜରେ ମାନେ ଏବେ ତର ଚାରିଟା ଯାଏ କ୍ଲାସ ତ ଏବେ ଯେମତି କିଛି ଖାଇନି ମାନେ
ଆଜ୍ୟୁ
ମ ମୁଁ ନର୍ମାଲି ଟିଫିନ ନେଇ ଆସେ ବେଳେ ବେଳେ ନହେଲେ ବାହାରେ ବି ଖାଇଦବ ତ ମଜେ ଆ ତମେ ସାଙ୍ଗ ମାନ ବିରିୟାନ ଖାଇବା ପାଇଁ
ଆଜ୍ଞା
ଏବେ କ୍ଲାସ ରେ ହିଁ ଥିଲୁ ମାନେ କ୍ଲାସ୍ କଲେଜରେ ଅଛ ବସ୍ କ୍ଲାସ ଏବେ ନାହିଁ ତ ଆବେ ଫ୍ରି ଅଛି
ଆଜ୍ଞା ଆଜ୍ଞା
ଆଚ୍ଛା ଏମତିଆ ଏମିତି ନର୍ମଲ ଚର୍ଚ ଆପଣଙ୍କ ଘରେ ସବୁ କିଏ କିଏ
ଆମର ମୁଁ ବାପା ମରଦେଶା ନର
ଆ୍ଛା ସାନ ଭାଇ ପୁଣି କୋଉଥିରେ ପଢନ୍ତି
ଏ ଟ କ୍ଲାସ ହେଲା
ଆଜ୍ଞା ଶୁଭିଲଣିି
ଦଶମଲା
ଆଚ୍ଛା ଟେନ୍ଥ ଆଚଛା ମା ଏବେ ଆପଣଙ୍କର ଗ୍ରାଜୁଏସନ ସରିଲାଣି ତାହେଲେ
ଆଜ୍ଞା
ହୁଁ ହୁଁ ବା ଆଉ ସକାଳେ କଣ ଖାଇଥିଲେ
ଆ ରୁଟି ଭଜା
ହଁ ହଁ ମାନେ ଆପଣ ପାରାଦ୍ୱୀପରେ ହିଁ ପଢ଼ୁଥିଲେ
ଆଜ୍ଞା
ଛୁଅ ଆଉ କଣ କୁହନ୍ତୁ
ଆପଣ କଲଲଶ ନାୟକ
ବିଜେପି ବିଜେପି କଲେଜ
ହଁ ପଛ ନା କୋଉଟେ କଟକର ଅଛି ନା ଭୁବନେଶ୍ରରେ
ଭୁବନେଶ୍ଵର ଭୁବନେଶ୍୍ୱର ବିଜେପି କଲେଜ
ଆଚଛା ଆଚ୍ଛା
ମାନେବେ ମୋର ସେକେଣ୍ଡ ଇୟର ହେଲା ଫଷ୍ଟ ଇର କମ୍ପ୍ଟ ହେକି କି ସେକେଣ୍ଡ ଇୟର ଆ ମୁଁ ହବେ ପଢ଼ୁଛି ଇଲେକ୍ଟ୍ରୋନିକ୍ସ ଏଣ୍ଡ ଟେଲିିକମ୍ୟୁନିକସନ୍
ଆଜ୍ଞା ଆଜ୍ଞା
ବେସିିକଲି ସେଇଟା ଏଇଲେକ୍ଟ୍ରନକ୍ସଛନ୍ତି କେମିତି କଣ ସବୁ ଡେଭଲପ୍ ଚାଲିଛି ଇଲେକ୍ଟ୍ରୋନିକ୍ସ
ଆଜ୍ଞା-ଆଜ୍ଞା-ଆଜ୍ଞା।
ଆଜ୍ଞା। ଆପଣଙ୍କର ଆଗରୁ କେମିତି କଣ ପ୍ଲାନ୍ ଅଛି? କଣ କରିବା ପାଇଁ ଏମିତି କିଛି?
ଆଗକୁ ତ ପ୍ଲାନ୍ ଅଛି ଇଞ୍ଜିନିୟର ହବାକୁ।
ଆଚ୍ଛା। ମୋର ଗ୍ରାଜୁଏସନଟା ସରି ସାରୁ ଇଞ୍ଜିନିୟରିଙ୍ଗ୍ ଏଇଟା ମୁଁ ଯେଉଁ କୋର୍ସଟା ଅଛି ଏଇଟା ଗ୍ରାଜୁଏସନରେ ବି ଇଞ୍ଜିନିୟରିଙ୍ଗଟା
ଆଜ୍ଞା।
ତ ଯଦି ହେଲା ଏଇଥିରେ କଣ୍ଟିନ୍ୟୁ କରିବି ଯଦି କ୍ୟାମ୍ପସ୍ ପ୍ଲେସମେଣ୍ଟ ଆସିବ। ଯଦି କ୍ୟାମ୍ପସ ପ୍ଲେସମେଣ୍ଟ ଆସିବ ଦେନ୍ ମୁଁ ଏଇଥିରେ କଣ୍ଟିନ୍ୟୁ କରିବି ନହେଲେ ମୁଁ ନେକ୍ସଟ ଭାବିଛି ଏମ୍ ବି ଏ କରିବି ବୋଲି।
ଆଜ୍ଞା
ସେମିତି କିଛି ଠିକ୍ ନାହିଁ ଯୋଉଟା ହେବ ସେମିତି ଚାଲିବ।
କିଏ ଆସିଥିଲା?
ଆଜ୍ଞା। ଏବେ ତ ସେମିତି ନର୍ମାଲ ଚାଲିଛି ଆଗ ବି ଏସ୍ ସି ଟା କମ୍ପ୍ଲିଟ୍ ହେଇସାରୁ ବି ଏସ୍ ସି ପରେ ଏମ ଏସ୍ ସି କରିବି ଏମ‌ ଏସ୍ ସି ପରେ ଯଦି ହେବ ପି ଏଚ୍ ଡି ବି କରିପାରେ, ‌ସେମିତି ଠିକ୍ ନାହିଁ ଏବେ ପର୍ଯ୍ୟନ୍ତ କଣ କରିବି କଣ ନାଇଁ। ମାନେ ଏବେ ତ ନର୍ମାଲ କିଛି ବି କରିବା ପାଇଁ କି ଆଗ ବେସିକ୍ସ ପଢ଼ିବା ପାଇଁ ତ ପଡ଼ିବ ହିଁ। ଆଗ ସେତିକି ସରିଲା ପରେ ଯାହା ଡିସାଇଡ୍ ହବ।
ଆଜ୍ଞା।
ଆଜ୍ଞା। ଆପଣ କଣ ଏମିତି ଖରା ମାନେ ଖରାବେଳେ ଶୁଅନ୍ତି ନା ନାଇଁ? ଆଉ ଭୁଲ୍ କଣ? ଆପଣଙ୍କ ଆଡେ ବର୍ଷା ହଉଛି?
ଆଜ୍ଞା ବର୍ଷା ହେଉଛି।
ଆଜ୍ଞା?
ବର୍ଷା ହଉଛି।
ଉଁ ଛାପାଟେ ବି ଟିକେ ଟିକେ ଝିପଝିପ୍ ବର୍ଷା ପଡୁଛି ମାନେ ପକଉଥିଲା କମିଯାଇଥିଲା ଏବେ ପୁଣି ପକେଇଲାଣି।
ହଁ ଏବେ ଝିପିଝିପି ପକଉଛି।
ହଁ ତ ଆମେ ଏଇଠି ବାସ୍ କଲେଜରେ ବୁଲୁଥିଲୁ ତ ଟିକେ ଟିକେ ବର୍ଷା ହେଲା। ସେମିତି ଆଉ। ଆଚ୍ଛା ହଉ ଆମେ ଯଦି କେବେ ହବ ଆପଣ ଫ୍ରି ଥିବେ କି ହେବ ମୁଁ ମେସେଜ କଲେ କେବେ ଆଉ କେବେ କଥା ହବା ଆଉ।
ଆଜ୍ଞା।
ଏବେ ଆପଣ ଯଦି ଶୋଇବେ ଶୋଇପଡ଼ନ୍ତୁ ଆଉ।
ଆଜ୍ଞା।